ହ୍ୟାଲୋ।
ହୁଁ ଶୁଭ ସଂନ୍ଧ୍ୟା।
ହଁ ଶୁଭ ସଂନ୍ଧ୍ୟା। ଆଉ କଣ କରୁଥିଲେ?
କଣ କରୁଛନ୍ତି? କିଛି ନି ଏଇ ତ ବାହର ଆଡେ ବସିଛି ଆଉ ସାଙ୍ଗ ଘର ସହିତ।
ହଁ ପାଗ ଠିକ ଅଛି ଆଉ।
ହଁ। ଆଉ ଆପଣ କଣ କରୁଥିଲେ?
ଅ କିଛି ନାଇଁ ବସିଥିଲି ଆଉ। ସନ୍ଧ୍ୟା ଫନ୍ଧ୍ୟା ଦିଆ ହେଲା ଆଉ।
ଅ ହ ଅ ହ।
ହଁ। ଆଉ ଏବେ କଣ ଖାଇଲେ ନା ଖାଇନାହାନ୍ତି?
ନା ଏବେ ତ କିଛି ଖାଇନୁ ଖାଇବା ପରେ ଆଉ ଟିକେ ପରେ।
ହୁଁ।
ହଁ। ଆଉ କେମିତି ତ ଗରମ ଲାଗୁଛି ନା ନାଇଁ ସେପଟେ।
ନାଇଁ ଏବେ ତ ଲାଗୁନି କଣ ପାଇଁ କି ପାଣିପାଗ ଟିକେ ଠିକ ଅଛି। ଚି। ଦିନ ସାରା ପୁରା ଟାଣ ଖରା ଦେଲା ଏବେ ହୁଁ ଦିଟା ବେଳୁ ଚାରିଟା ପର୍ଯ୍ୟନ୍ତ ବର୍ଷା ଦେଇଛି ତ ଏବେ ପାଗ ଠିକ ଅଛି। ପବନ ବହୁଛି ପାଗ ଠିକ ଅଛି। ହୁଁ ଆଉ ତମ
ଆମର ପାଗ ଟା ଠିକ ଅଛି ଏବେ ତ ତ ମାନେ ଠିକଠାକ ଅଛ ଛି। ଥଣ୍ଡା ଥଣ୍ଡା ଟିକେ ଲାଗୁଛି ବାହାରେ ଅଛୁ ରୁମ୍ ଭିତରେ ତ ରହି ହଉନି ଆଉ।
ହଁ। ଆଉ କଣ? କୁହ ତୁମ ସେପଟେ ଉଁ ପର୍ବପର୍ବାଣୀ କେମିତି ହୁଏ?
ଏମିତି ପୁରା ସମସ୍ତେ ଏନଜୟେ କରନ୍ତି ଆଉ।
ହଁ ଗାଁ ସାହିରେ ପର୍ବ ହୁଏ ଗାଁ କୁ ଯାଏ ସେମତି କଣ ପୂଜାପୂଜି ହୁଏ ନା ହୁଏନି?
ହଁ ସେମିତି ଗାଁରେ ମାନେ ପୂଜା ହୁଏ ଯେ ସେ ଆଉ ସେ ଜାଣି ଥିବେ ସନ୍ତାନ ତାଙ୍କର। ହଏ ମାନେ କଣ କୋଉ କ ଗଛ କୋଉ ପକାର ଏମତି କୋଉ ଜାଗାରେ ଗୋଟେ ପୂଜା କରନ୍ତି ଆଉ ସେଇଭଳିଆ ହୁଏ ଆମ ସେ ଆମର ହୁଏନି ମାନେ ତାଙ୍କର ହୁଏ ତାଙ୍କର ହୁଏ ଆମର ତ ହୁଏନି।
ହ
ତାକେ ଭଲ ଲାଗେ ତାଙ୍କର ସମସ୍ତେ ଆସିଥିବେ ତାପରେ ଏ ସମସ୍ତେ ଅ ନାଚ ଗୀ ତ ପୁରା ତ ଅଁ ମାନ୍ଦାଳ ଫାନ୍ଦାଳ ବଜେଇକି। ପୁରା ତ ନାଚ ଫାଚ ସମସ୍ତେ ଆସିଥିବେ, ମଜା ଲାଗେ।
ହଁ ନାଚ ଗୀତ ହେଲେ ସବୁଠି ଭଲ ଲାଗେ।
ହଁ ସେମିତି ହଉଛି ଆଉ ତ।
ହୁଁ ଉଁ।
ସେପଟେ କେମିତି ପର୍ବ ଫର୍ବ ପାଳନ ହୁଏ?
ହଁ ଏପଟେ ତ ପର୍ବ ଭଲ ହିଁ ପିଠାପଣାରେ ପର୍ବ ହୁଏ ଆଉ। ନାଚ ଗୀତରେ ପର୍ବ ପାରାଇ ଯାଇ କେମିତି ହଁ ହଁ ପିଠାପଣା ନହେଲେ ପର୍ବ ନାହିଁ।
ହଁ ଆଉ ଏପଟେ ତ ସାଙ୍ଗ ସାଥି ଯଦି ଆସିବେ ତାହେଲେ ତ ମୁଁ ଯିବେ।
ହଁ ହଁ। ସାଙ୍ଗସାଥି ପୁଣି କଣ ହେଲା ନା ଗାଁ ରେ କହନ୍ତି କି ପର୍ବ ପର୍ବାଣୀ ହେଲେ ହଁ ଏମିତିରେ ଲୋକଙ୍କୁ ଦେଖିବାକୁ ପାଇବନି ଗାଁ ଗୁଡାକରେ କିନ୍ତୁ ପର୍ବ ପର୍ବାଣି ହେଲେ ଯିଏ ଯୋଉଠୁ ଥାଆନ୍ତୁ ସେ ପର୍ବ ପଣବାଣୀ ହେଲେ ସେ ଗାଁକୁ ଫେରିବେ ହଁ।
ଆଉ ସମସ୍ତେ ତ ଏନଜୟ କରିବା ପାଇଁ ଆଉ ବାହାରେ ରହିଥାନ୍ତି। ଏଟା ସେମାନେ ଏମ ଇଏ କରିବା ପାଇଁ ଆଉ। ସେମାନେ ରୋଜଗାର କରିବାକୁ ତ ଯାଇଥାନ୍ତି ତାପରେ ତ ପର୍ବପର୍ବାଣି ହେଲେ ଆଉ ରୋଜଗାର ରୋଜଗାର ଦରକାର ନି ଆଗ ପର୍ବଟାନ ଭଲକି ମାତାନ୍।
ହଁ।
ଘରେ ସମସ୍ତେ ଥିବେନା
ହଁ ସେଇ ଟାଇମରେ ଉଁ କିଏ କିଏ ବନ୍ଧୁବାନ୍ଧବ ବି ପହଞ୍ଚି ଯାଆନ୍ତି।
ହଁ ଆହୁରି ମଜା ତାଙ୍କ ସେତେବେଳେ ତ ଆଉ।
ହୁଁ। ଭଲ ପର୍ବ ପର୍ବ ଯେ କୁହନ୍ତି ନିନି କଥାରେ ଅଛି ବାର ମାସରେ ତେର ପର୍ବ ଆଉ।
ଏଥିର ରଥଯାତ୍ରା ଆମେ କୁଆଡେ ଯାଉଛନ୍ତି ବୁଲାବୁଲି?
ରଥଯାତ୍ରା ପ ଥର ସେଇ ଯୋଉ ରାଇରଙ୍ଗପୁର ପଟେ ଯାଉଛି ଆଉ। ଯିବା ଭାବୁଛି ସେପଟେ ରଥ ଟଣାଟଣି ତ ହବ। କି ନହବ। ହଁ ମାନେ ଟାଣିବା କି ନ ଟାଣିବା ସେଟା ତ ଜଣା ନାହିଁ କିନ୍ତୁ ଗାଁ ପଟେ ଗଲେ ଟିକେ ଭଲ ଲାଗେ ପର୍ବରେ ଆଉ ପର୍ବଟା ହିଁ କହିତେ ଗଲେ ରଥଯା ତ୍ରା ଆଉ ଉଁ କୋଡିଏ ପଚିଶ ଦିନ ଦିନ ଧରିକି ମେଳା ବସିବ।
ସାଥି ମାନେ ସାଙ୍ଗସାଥି ମାନଙ୍କ ସହିତ ଯଦି ରଥଯାତ୍ରାରେ ମେଡ ଦେଖା ହେଇଗଲା ତାହେଲେ ତ ଆହୁରି ମଜା ଆଉ ତାଙ୍କର ସହିତ ଅ ଗୁପଚୁପ ଖିଆ ଗୁପଚୁପ ଟା ତ ବେଶି ଭଲ ଆଉ ଗୁପଚୁପ ଏପଟେ ଦୋଳି ଦୋଳିରେ ରେ ର ମାନେ ବଡ଼ ତଡ଼ି ଏ ଦଳିରେ ରଜ ମାନେ ଇଏ ଦୋଳି ରାମ ଦୋଳିରେ ତ ଯୋଉ ହୋ ଇଏ ଝୁଲନ୍ତି। ସମସ୍ତେ ମିଶିକି
ହୁଁ ପୁରା ରୀତିନୀତିରେ ହୁଏ ଆଉ।
ହଁ।
ହଁ ପୂଜାପର୍ବ ଗୁଡ଼ ଗୁଡାକରେ ଆଉ ଆଉ ଯୋଉ ରଥଯାତ୍ରାରେ ଯୋଉ ସ୍ନାନ ପୂର୍ଣ୍ଣିମା ହୁଏ ସେଗୁଡା ଦେଖିଛନ୍ତି କେମିତି କରାହୁଏ।
ନା ସେଗୁଟେ ତ କିଛି ଜାଣିନି ଆଉ ଦେଖିବା ପାଇଁ ଏଥିର ବାରିପଦାରେ ଅଛି ଦେଖବା କିସ ହଉଚିତ ଆମେ ବାରପଦାରେ ଗୋଟେ
ହଁ।
ସାଙ୍ଗ ମା ସାଙ୍ଗ ମଙ୍ଗର ସହିତ ସାଙ୍ଗମାନଙ୍କ ସହିତ ଯିବା ଏକା ତ ଯିବାନି ଏକା ଗା ସହିତ ବୁଲିବା? ସାଙ୍ଗମାନଙ୍କ ସହିତ ଗଲେ ମଜା ଟା ଅଲଗା ଆଉ। ତାଙ୍କ ସହିତ ମାନେ ଏପଟେ ସେ ଯଦି କହୁଥିବ ଚାଲ ଏପଟ ଯିବା ନା ନା ଏପଟେ ନାଁଇ ଆଇ ସେପଟେ ଯିବା ଚାଲେ ଯିବା ବୁଲିକି ଆସିବା।
ହୁଁଁ।
କେତେ ମଜା ହୁଏ ଆଉ।
ହଁ ମୁଁ ବି ଦେଖିନି ସ୍ନାନ ପୂର୍ଣିମା ଟା କେମିତି କରାହୁଏ। ହୁଁ ତୋ ଏଇ ଫୋନ ଗୁଡାକରେ ଦେଖିଛି ଆଉ ନା ମାନେ ନିଜ ଆଖିରେ ଦେଖିନି।
ହଁ ସେଇଟା ତ ସେଠିକି ଗଲେ କେବେ ଜଣାପଡିବନା।
ଟାଣିବା ବେଳେ ଯୋଉ ମଜା ଯୋଉ ଆନନ୍ଦ କହିଲେ ନସରେ।
ହଁ।
ସାଙ୍ଗମାନଙ୍କ ସହିତ ଯାଇଥିବ।
ହଁ ସାଙ୍ଗମାନଙ୍କ ସହିତ ଯାଇଥିବ କି? ସେଠି ଗୋଟେ ଅସୁବିଧା ବି ହୁଏ ନା ବେଶୀ ଭିଡ ହେଇଯାଏ।
ହୁଁ ହୁଁ ହୁଁ ଭିଡ ଦେଖିକି ଆଉ ଫାଷ୍ଟ ଫାଷ୍ଟ ହଁ ଫାଷ୍ଟ ଫାଷ୍ଟ ଏତେ ଦଉଡି ଟଣା ମାନେ ଟଣା ଟା ଏତେ ଫାଷ୍ଟ ଫାଷ୍ଟ କଣ କୁଏ ନା କିଏ କୋଉପଟରୁ ଧରିଥିବ ଦୌଡି ଟା ଜଣା ପଡେନି କି କିଛି ସମୟ ଗଲା ପରେ ଯଦି ଦଉଡିଟା ଠିକ ରେ ଅଛି ତାହାଲେ ଦୌଡି ଟଣାଟା ଠିକ ହବ। ସେଇ ସମୟରେ ଟଣ ଟାଣିବାଟା ଠିକ। ଆଉ ପ୍ରଥମରୁୁ ଯାଇକି ଯିଏ ଯୋଉ ପଟେ ଧରିଲା ସେପଟେ ଧରି ଦେବ ଦଉଡ଼ି ପୁଣି ଅସୁବିଧା ହେଲେ
ସେ ନହେଲେ ଇଏ ଏପଟେ ଟାଣୁଥିବ ସିଏ ସେପଟେ ଏ ଜାଙ୍କା ମାଣ୍ଡା ହେଇଯିବ। ଓ ଅସୁବିଧା ହେଇଯିବ ସେଇଠି ଆଉ ସେଇଠୁ ଥରେ ଯଦି ପଡିଯାଇଚୁ ଉଠି ପାରିବନି ଏତେ ଭିଡ଼ ହେଇଯିବ।
ମୋ ଅବସ୍ଥା ଥରେ ସେଇଭଳିଆ ହେଇଥିଲା ଆଉ।
ହଁ।
ଉଁ ପ୍ର
ଯିବା ଯିବ ମାନେ ଖାଲି ଦେଖି ଦେଖା କରିକି ଦେଖିବ ଦର୍ଶନ କରିବୁ ପଳେଇ ଆସିବୁ ଠିକ ଅଛି। ଆଉ ସେଠି ଯଦି ଦୌଡି ଧରିକି ଟଣା ଟଣି କରିବ ତାହେଲେ ଟିକେ ଅଡୁଆ ଅଛି।
ହଁ ରିକ୍ସରେ ବହୁତ ରିକ୍ସରେ କରା ହୁଏ କିନ୍ତୁ ଆମେ ଟାଣିଥିଲୁ ବେଳେ ଆମର ସେମିତି ପ୍ରଥମ ଫାଷ୍ଟ ଅସୁବିଧା ହେଇଯାଇଥିଲା ଆମର ବି ଆମେ ବି ପଡି ଯାଇ ଥିଲୁ ଟଣା ଚାଲିଥିଲା ହିଁ ସେଭଳିଆ। ପୁଣି କିଛି ଲୋକ ଦେଖିଲେ ବେଳେ ରଥ ଟଣା ଅଟକେଇଥିଲେ ସେଇଭଳିଆ ହେଇଥିଲା। ଆଉ ତାପରେ ଉଠି ସାରିକି କିଛି ସମୟ ଦଉଡିଟାକୁ ଆଉ ଧରିଲୁ ନାହିଁ ଏମିତି ହିଁ ଚାଲୁଥିଲୁ ଚାଲୁଥିଲୁ ତାପରେ ଦଉଡ଼ି ଟଣା ପୁରା ସଠିକ ଠିକ ହେଲା ବେଳେ ମଝିରେ ମଝିରେ ଟିକେ ଟାଣୁଥାଉ ଆଉ ଭଲ ଲାଗେ ଟାଣିବା ପାଇଁ।
ହଁ ଟାଣିବା ପାଇଁ ଭଲ ଲାଗେ ଯେ ସେମିତି ଅସୁବିଧା ହେଇଯାଏ ଥରେ ଥରେ ଆଉ।
ହୁଁ ହୁଁ ବହୁତ ରିକ୍ସର କଥା।
ସେଇ ଟାଇମ ତ ଆ ଆଉ ଏଇଥର - ବାହାରିଛି ଯିବା ପାଇଁ ମାନେ ରଥଯାତ୍ରାରେ।
ହୁଁ ହୁଁ।
ନହେଲେ କୁଆଡେ ଭଲ ଲାଗୁନି ଯିବା କୁ। ପ୍ରୋଗ୍ରାମ ହୋଉଛି ନା ନାହିଁ।
ଏଇ ରଥ ଯାତ୍ରାରେ ଏଥର ସେଇ ଯୋଉ ଗାଁ ପଟେ ପରା କହୁଛୁ ଯିବା।
ଆଉ ଗୋଟେ କୋଉ କୋଉ ଜାଗାକୁ ଯିବିନି।
ଆଉ ଅଲଗା ଜାଗା କହିଲେ ଘରକୁ ଏଥର ବାହାରିଛୁ ଆଉ ଅଲଗା ଜାଗା ବାହାରି ନାଁହୁ। ହୁଁ।
ଯାହା। ହଉ।
ହଁ।
ଫାଇଦା ଅଛି ଆଜି ତ ସବୁ ତ ଘରକୁ ଯିବେ ଆଉ। ପହଁଚିଲା ମାନେ ଦିଇ ରାତିରେ କି ତ ଖାଇବା ହୋଉଚି।
ଆଜ୍ଞା।
ଖାଇବା ବ୍ୟବସ୍ଥା
ଆଜି କଣ ଖାଇବା ରୋଷେଇ? ଆ ରୋଷେଇ ତ କରିନାହିଁ। ଦେଖାଯାଉ କଣ ହୋଉଚି ରୋଷେଇ କଣ କରିବା।
ତ ଗଲା। କରାହବ ନି।
ଆଜ୍ଞା ଆଜ୍ଞା।
ପାପ
ଅ ଭାତ ନା ରୁଟି ଭାତ ତ ଦିନ ଗୁଡା ଖାଇଥିଲୁ ଦେଖବା ରୁଟି ନହେଲେ ଆଉ କିଛି। କରିବା ଆଉ।
ହଉ ତାହେଲେ ଠିକ ଅଛି ଫାଙ୍କା ହେଲେ କଲ୍ କରିବ ଠିକ ଅଛି।